ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ଉଠିିକି ବସିଛୁ ଆଉ।
ସାଉଣ୍ଡ କଣ ହଉଛି?
କଣ୍ ସାଉଣ୍ଡ ହଉଛି।
ହଁ ଏବେ ଠିକ ହେଲା କଁ କରୁଛ?
ହଁ ତମେ ଯେମତି କୁ ରେ
ଆଜ୍ଞା।
ତମେ ଯେମତି
ଶୁଭୁନି।
ବେ ତମେ କହିବାକୁ ପଡିବ।
ନା ସେମିତି କିଛି ନାହିଁ। ଖାଇ ସାଇଲଣି।
ହୁଁ।
କଣ ଖାଇଲ।
ରୁଟି ପୋଟଳ ଆଳୁ ତରକାରୀ।
ଉଁ ହୁଁ ଆଉ ଗରମ କେମତି ତମ ଆଡେ।
ଗରମ ବହୁତ ହିଁ ଗରମ ହଉଛି।
କ୍ଲିୟର ହଉନି ସାଉଣ୍ଡ ମାଇକ ଟା ପାଖରେ ରଖି କୁହ।
ହାଲୋ।
ହଁ ଏବେ କ୍ଲିୟର ସୁବିଲା।
ହଉ କୁଅ କଁ କହୁଥିଲ।
ମୁଁ କହିଲି ଗରମ କେମତି ତମ ଆଡେ।
ଗରମ ବହୁତ ହିଁ ହଉଛି ତମ ଆଡେ।
ଆମ ଆଡେ ଆଜି ବର୍ଷା ହଉଥିଲା ବା।
କେତେବେଳେ।
ଏ ଆଉ ଟିକେ ପୂର୍ବରୁ ସାତଟା ଆଠଟା ବେଳୁ।
ଉୁ ହୁଁ ଆଉ ତମେ କଁ ଖାଇଲ।
ମୁଁ ଖାଇନି ଖାଇବି ଆଉ ଟିକେ ପରେ ଆଉ ରୁଟି ସନ୍ତୁଳା ଆଉ।
ହୁଁ ହେଲ୍ଦି ଖାଦ୍ୟ ଖାଉଛ ଆଉ।
ହଁ ମୁଁ ବା ଏବେ ହେଲ୍ଦି ଡାଏଟ କରୁଛି ତ ସେଥିପାଇଁ।
ହୁଁ।
ଆଉ ତମର ଆଜି କଣ କେମିତି ଦିନ କଟିଲା କଣ ଖରା ବେଳେ କଣ ଖାଇଥିଲ।
ଖରା ବେଳେ ଭାତ ଡାଲି ଭଜା ଆଉ।
ଅ ହୋ ଆଉ। ଘରେ ସମତେ ଭଲ ଅଛନ୍ତି।
ହୁଁ ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ ଆଉ ଆଜି ଆମ ଘର ପାଖରେ କଣ ହେଇଛି ଯାଣିଛ ନା ନାଇଁ।
କଁ ହେଇଛି?
ଏଇ ଗୋଟେ ବ ମାନେ ଗୋଟେ ବୟସ୍କ ଲୋକଟେ ଥିଲା ତ ଷାଠିଏ ସତୁରି ବର୍ଷ ହବ। ତାଙ୍କ ଦେହ ପୁରା ସଡନ ଖରାପ ଥିଲା ସେ ଖରାରେ ବାହାରକୁ ଆଇଥିଲେ। ତା ମୁଣ୍ଡ ପୁରା ବୁଲେଇଗଲା ଆମ ଯୋଉ ଲୋକ ଲୋକ ସବୁ ଗଲେ ଦେଖିଲେ ଦେଖିଲେ ମୁଣ୍ଡ ପୁରା ଆଉ ପାଣି ଟିକେ ଛାଟିଲେ। ସେ ଆଉ ଉଠିଲେନି ତାପରେ ସାଙ୍ଗେ ସାଙ୍ଗେ ଲୋକମାନେ ସେଠୁ ଆମ୍ବୁଲାନ୍ସ କୁ ଫୋନ କଲେ। ଆମ୍ବୁଲାନ୍ସ ଦଶ ପନ୍ଦର ମିନିଟ୍ ଆସିଲା ପରେ ତାଙ୍କୁ ବସେଇକି ତାଙ୍କ ଘର ଲୋକଙ୍କୁ ଫୋନ କରିକି ଡକେ ଇଲେ ସେ ଗଲେ।
ଉଁ।
ତାପରେ କିରେ ଘଣ୍ଟେ କିଛି ସମୟ ପରେ ତାଙ୍କୁ ପୁର ହା ହାର୍ଟଚୋକ୍ କରି ଯାଇଛି। ହଁ ବା। ତାପରେ ସେ କଣ ହେଇଛି ମୁଁ ଆଉ ବୁଝିନି। ଶୁଭୁନି ତମ କଥା? ଜିଫ୍ ହଁ ବଞ୍ଚିଛନ୍ତି ମାନେ ହାଟଚୋକ୍ ଗୋଟେ କରିଛି ଆଉ। ମେଡିକାଲରେ ଅଛନ୍ତି ଏପର୍ଯ୍ୟନ୍ତ ଆସିନାହାନ୍ତି।
ହ୍ୟାଲୋ। ହାଲୋ। ହ୍ୟାଲୋ।